ହଁ।
ଭାଇ ନମସ୍କାରେ।
ଆଜ୍ଞା ନମସ୍କାରେ।
ଆମ ସାହିତ୍ୟ ଓଡ଼ିଆ ଭାଷା। ଆମ ଓଡିଆ ଭାଷା, ଆମେ ଓଡିଆ ଭାରି ବଢ଼ିଆ। ଆପଣମାନେ ଜାଣିଥିବେ ତ ଓଡିଆ ପରି ଆମ
କୁହନ୍ତିନି କଣ ମିଠା ଭାଷା ଆପଣଙ୍କର ଯଦି ଭାରତରେ କୌଣସି ଭାଷା ଥାଏ ସେ ହେଉଛି ଭାଷା ହଉଛି ମିଠା ଭାଷା ହଉଛି ଓଡିଆ।
ଓଡ଼ିଆ ଆମେ ଓଡ଼ିଆ ଭାରି ବଢ଼ିଆ ଆ ଆପଣ ତ ଜାଣିଥିବେ।
ଆଜ୍ଞା ଆଜ୍ଞା ମୁଁ ଯାଉ ଆମେ ଓଡିଆ ପିଲା ଆଉ ଓଡିଆମାନେ ଯା ତୀୟ ଆଉ ଆମେ ଆଉ ଜାଣିପାରିବୁନୁ ନା?
ଅଁ ଆମ ବିଦ୍ୟାଳୟରେ ଆମ ଗୋଟେ ପ୍ରାର୍ଥନା ମାନେ ପଠାନ କରୁଥିଲେ।
ଆଜ୍ଞା କହୁନାହାନ୍ତି। କଣ, କରୁଥିଲେ?
ଯୋଉ ଆଜ୍ଞା। ହ୍ୟାଲୋ ହଁ। ଆମେ ଗୋଟେ ପ୍ରାର୍ଥନା ପଠାନ କରୁଥିଲେ ଆମ ବିଦ୍ୟାଳୟରେ, ମନେ ଅଛି ନା?
ଆଜ୍ଞା, କଉନାହାନ୍ତି।
ମତେ ଏତିକି ଶିଖାଅ, ସଇଁଏ ମୋର ଧ ଧନ ଯୋଉଟା ମନ ନାହିଁ।
ଧନ ହଁଁ ଧନ, ଯନ ଲୋଡା ନାହିଁ ଆଜ୍ଞା।
ହେଲା ହିନି। ଆମ ଆମେ ଆମେ ପଢି଼ଚେ ଆମ ସାହିତ୍ୟରେ।
ଆଜ୍ଞା।
ଆମ ମ ଆମ ବିଦ୍ୟାଳୟ ପରି, ଆମ ବିଦ୍ୟାଳୟ ପରି କୋଉଁ ବିଦ୍ୟାଳୟ ନାହିଁ।
ଏଇ ଯୋଉଁ ଆପଣଙ୍କର ମନ ଅଛି ନା ସାହିତ୍ୟ ବହିରେ ଆପଣଙ୍କର ଗୋଟା ଇଏ ଥିଲା।
କୁଅନ୍ତୁ।
ଆପଣଙ୍କର କିଏ ପାଟି କରୁଚି, କିଏ? ହଁ ଯଦି ଆପଣଙ୍କର ଦେଖିଚନ୍ତି ନା, ଗୋଟେ ସାହିତ୍ୟ ବହିରେ ଗୋଟେ ମାଙ୍କଡ଼ ବିଷୟ ଥିଲା। ହ୍ୟାଲୋ ହ୍ୟାଲୋ!
କଉନାହାନ୍ତି।
ମୁଁ କହିଲି ସାହିତ୍ୟ ବହିରେ ଆମର। ଗୋଟେ ମାଙ୍କଡ଼ର ଗୋଟେ ବିଷୟ ଥିଲା। ଆପଣ ଜାଣିଚନ୍ତି ନା ନାଇଁ?
ହୁଁ କଉନାହାନ୍ତି, ସେ ବିଷୟଟା କଣ? ମୁଁ ଟିକେ ମନେ ପଡୁନି।
ମନ ପଡୁନି। ଆରେ ବିଶ୍ଵାସ କରିବନି ଆମ ବ୍ୟାଚରେ ଗୋଟେ ପିଲାଟିଏ ପଢ଼ୁଥିଲା ଜାଣିଲେ ନା? ସାର୍ ସାର୍ ସବୁ ଡାକିଲେ ହଁ, ଆମ ଆମ ବ୍ୟାସ୍ ଆମ ଆମ ସାଙ୍ଗରେ ଗୋଟେ ବ୍ୟାଚ୍ ପଢ଼ୁଥିଲେ। ପଢ଼ୁଥିଲେ ସାର୍ ଡାକିଲେ ହଁ। ସାର୍ ସମିତିକି ଡାକିଲେ କହିଲେ ଆଉ ଆସ ଆଉ ଛୁଆ ଆସ ତମେ ସବୁ ପଡ଼ିବ। ସେଇ ବହିଟା, ମାନେ ପେଜଟା। ଆଜ୍ଞା, ଡାକିଲେ, କହିଲେ ଆଉ ହୁଁ, ହୁଁ ଶିକ୍ଷକ ହେଲା କି ଡାକିଲେ ଡାକିଲେ କହିଲେ ଆଉ ଏଇଟା ତ ପଢିବ ଛୁଆ, ଆଉ ସମସ୍ତେ ଟିକେ-ଟିକେ-ଟିକେ-ଟିକେ ପଢ଼ିବେ, ଆଥର ମୁଁ ଧର ଦିପଦ ପଢ଼ିଲି। ଧର ଆପଣ ଦିପଦ ପଢିଇ ତାରା ସିଏ ଆମର ଏମତି ପଢି଼-ପଢି଼-ପଢି଼ ସବୁ ଆସନ୍ତି। ଆମ ବ୍ୟାଚରେ ଦିଇ ଜଣ ପିଲା ଥିଲେ। ସେଇ ପଦାଟା ସିଏ ଆଉ ପଢ଼ି ପାରିବେନି ପଢ଼ି ପାଇଲେନି। ଏମତି ଖନେଇ କା ପାଚିଲା ତାଙ୍କର ତାକୁ ଏଇକ୍ ଆମର ଆମର ସେଇ ଗୋଟେ ରୁମରେ ଏକ୍ ତିଆର୍ ର ବସିଥିଲେ ଚତୁର୍ଥ ଏକାଥର ବସିଥିଲେ ପଞ୍ଚମ।
ଆଜ୍ଞା।
ବୁଝିପାରୁଚ ନା? ମାନେ ଗୋଟିଏ କ୍ଲାସରେ ମାନେ ଏକର ସେକର ବସିଥିଲେ ତା ଦିହରେ କିଛି। ଏବେ ସିନା ହେଇଗଲାଣି, ରୁମ୍ ବାଇ ରୁମ୍ ଆଗେ ସେମତି ନଥିଲା ନା।
ଗୋଟେ ରୁମରେ ବସନ୍ତି। ଆଜ୍ଞା ହଁ, ବୁଝିପାଇଲି।
ହଁ ଗୋଟେ ରୁମ୍ ରେ ବସନ୍ତି। ହଁ ଆପଣ ବି ବସିିଥିବେ ବୋଧେ।
ଆଜ୍ଞା ମୁଁ ବସିଛି ଆମର ପ୍ରଥମ ଦ୍ଵିତୀୟ ଯେତେବେଳେ ପଢା ହେଉଥିଲା ମୁଁ ବସିଛି। ଆପଣଙ୍କ ସହିତ ବି ବସିଛି ଆମର ଯୋଉ ଆ ଆଜି ବେଷ୍ଟେ ଘର ଥିଲା ଆମର ଯେତେବେଳେ। ସେପଟ ସ୍କୁଲ୍ ରେ ଆଜ୍ଞା ଆଜ୍ଞା ନ ନଡିଆ ଗ ଛ ଥିଲା ପଛରେ ରୋଷେଇ ଘର ଥିଲା ହଁ।
ହଁ ତା ହୁଁ। ତାପରେ ତାଙ୍କୁ ସିଏ କହିଲେ ହେଇ ତମେ ସେଖକୁ ଯାଅ ବସିବ ତ ସିଏ ବସିଗଲେ ସେକେରେ। ତାଙ୍କର ନାଁ ଚଢିଗଲା ସେକର ପଟକୁ। ତର ଚଥ ତକୁ ହେଲାକି ସେଇ ଯଉ ସେର ବିଷୟ ଟା ମନେ ଅଛି ଆପଣଙ୍କର?
ନା ମୋର ମନେ ପଡୁନି ଆପଣ ଯଦି ଆପଣ ଯଦି କୁହନ୍ତେ ଟିକେ ମନ ଖୁସି ହୁଅନ୍ତା।
ନାଇ ଆକ୍ଚୁଲି କଣ ହେଇଛି କହିଲେ ମାନେ ସେ ଜିନ୍ଷ ଟା କଣ ହେଇଛି ହୁଁ। ହୁଁ ମାନେ ନଈ
ଆଜ୍ଞା ଆଜ୍ଞା ଆଜ୍ଞା ନଈ ହଁ ନଈଁ ଜାଣିଛି ଆଜ୍ଞା। ଆଜ୍ଞା ଆଜ୍ଞା।
ଜାଣଚନ୍ତି ହଁ ନଈରେ କେବେ ଯାଇଛନ୍ତି ଗାଧେଇବାକୁ ଯାଇଚନ୍ତି?
ଆଜ୍ଞା ନଈରେ ଆମେ ହଁ ଯାଇକି ଆମେ ଯୋଉ ପହଁରିଛୁ ଆଜ୍ଞା ହଁ।
ଯାଇଛନ୍ତି ନଈକାତକୁ ନଈକୂଳରେ ଆକ୍ଚୁଲି ନଈକୂଳରେ ନଈକୂଳରେ ଗୋଟେ ଜାମୁ ଗଛଟେ ହଁ ହଁ ଜମ୍ ମୁଁ ଗଡେ ଜମ୍ ଜାମୁ ଗଛଟେ ହେଇଛି। ଜାମୁ ଗଛ ଟେ ହେଇଛି।
ଆଜ୍ଞା।
ଜାମୁ ଗଛରେ ସେଇ ଜାମୁ ଗଛରେ ମାକଡ ଅ ସଦାବେଳେ ଯାଏ। ତାର ଜାମୁ କୋଳି ଜାମୁ କୋଳି ଖାଏ ପ୍ରଚୀର ଜାମୁ କୋଳି ନା ଆପଣ ଗାଁରେ ଜାମୁ ଆପଣଙ୍କ ଗାଁ ରେ ଜାମୁ ଗଛ ଅଛି?
ଆଜ୍ଞା ଆଜ୍ଞା ଅଛି।
ଅଛି?
ଆଜ୍ଞା।
କେତେଟା ଜାମୁ ଗଛ ଅଛି?
ଆମର ପାଞ୍ଚ୍ ଛଅଟା ଖଣ୍ଡେ ଅଛି।
ଅଛି ମାଙ୍କଡ଼ ଫାଙ୍କଡ଼ ଅଛନ୍ତି ଆପଣଙ୍କ ଗାଁରେ?
ଆଜ୍ଞା। ଆଜ୍ଞା ମାଙ୍କଡ ଆଜ୍ଞା ମାଙ୍କଡ ଅଛନ୍ତି। ଅତିରୁ ଅତି ପ୍ର ପ୍ରବଳ ମାତ୍ରାରେ ମାଙ୍କଡ ଅଛ ପଞ୍ଜା ଆମ ଗାଁରେ କୁହନ୍ତୁ? ହାଲୋ। ଆପ ଆପଣ ଆପଣ ନେଟ୍ୱାର୍କ ଟିକେ ସ୍ଲୋ ହଉଛି କି? ଶୁବୁନି ପଷ୍ଟ ଭାବେରେ। ନେଟୱାର୍ ଆପଣଙ୍କ ଟିକେ ସ୍ଲୋ ହଉଛି ସ୍ପଷ୍ଟ ଭାବେରେ ଶୁଭୁନି ବୁଝିପାଇଲେ? ହାଲୋ ହାଲୋ ଭାଇ।
ହାଲୋ ଭାଇ।